ହାଲୋ।
ହଁ ହାଲୋ।
କଣ କରୁଚ?
ଏ ବସିଥିଲି ଆଉ।
ଆଉ ରଜ ତମ ଆଡେ କେମତି ହୋଉଛି?
ହଁ ଆମର ରଜ ମହୋତ୍ସବ ହୋଉଛି। ଦୋଳି ପଡିଛି ଆଉ ସବୁ ଛୁଆଙ୍କର ନୂଆ ଡ୍ ନୂଆ ଡ୍ରେସ ଆଉ ଆଉ ଟେସ୍ନାରି ହେଇଛି। ଆଉ ରଜ ପିଠା ହଁ ଆମର ପିଠାପଣା ସୁଜି କାକରା ହୁଏ ଇଟିଲି ହୁଏ। ଆଉ ପୋଡ ପିଠା ବେଶୀକାଲି ବଢିଆ ପୋଡ ପିଠା ହୁଏ। ନଡିଆ ଫଡିଆ ପଡିକି ପୁରା ଆ ସବୁ ଜିନିଷ ପଡିକି ହେଇଥାଏ। ଆଉ ପାନ ବେସିକାଲି ପାନ ମଧ୍ୟ
ହଉ ରଜରେ ଆମର ମହୋତ୍ସବ ହୋଉଛି ଆସିବ ଆମ ଆଡେ ଆଉ ପୋଡପିଠା କେମତି ତୁ ହୁଏ ଟିକେ କହିଲ?
ପୋଡ ପିଠାରେ ଚୁନା ସେ ଯୋଉ ନଡିଆ ଆଉ ଯଦି ହ ସ ର କଣ କଣ ପଡିବ ଯୋଉ ହଁ ସୁଜି କାକରା ହଁ ଗୁଡ ବି ପଡେ। ଆଉ ଆଉ କଣ ବିଷୟରେ ଜାଣିଛ ତମେ ପୋଡ଼ପିଠା ବିଷୟରେ?
ପୋଡ ପିଠା ହୁଏ। କାକାରା ପିଠା ହୁଏ।। ଆମର ସମସ୍ତେ ଆସନ୍ତି ବୁଲୁ ଆମ ଗାଁରେ ବି ମହୋତ୍ସବ ହଉଛି। ତମେ ଆସିବ ଆଉ
କଣ ଡ୍ରେସ୍ କଲଣି ସପିଙ୍ଗ୍?
ହଁ ମୁଁ ତିନି ହଳ ଡ୍ରେସ୍ କରିଛି ତିନି ରଜଟା ତିନି ଦିନି ପାଇଁ। ଆଉ ମୁଁ କହି ଗୋଟେ ଗୋଟେ ଗୋଟେ ଗୋଟେ ଦିନରେ ଗୋଟେ ହଳ ଡ୍ରେସ୍ ପିନ୍ଧିବି ଆଉ ତମେ କଣ କରିଚ?
ମୁଁ ବି ତିନିଟା ଡ୍ରେସ୍ କରିଚି ତିନି ରଜ ପାଇଁ। ଆଉ କଣ ହେଇଚି ହଉ ହେଇଛି ବୁଲି ଯିବା। ମଜା କରିବା ସାଙ୍ଗସାଥି ଆସିବେ ଆଉ କ କୁହ?
ହଁ ହଉ ତମର ବନ୍ଧୁ ବାନ୍ଧବ କେମିତି କଣ ସବୁ ଆସିବେ ଆଉ ସେମାନଙ୍କୁ ମାନେ ରଜ ମହୋତ୍ସବରେ ତମର ପା ହଉଛି କେମିତି କଣ ହଉଛି ମତେ ଟିକେ କହିଲ?
ଆମ ଗାଁ ରେ ରଜ ମହୋତ୍ସବ ହଉଛି ବଢିଆସେ ଏ ବର୍ଷ ବହୁତ ଦୋଳି ପଡୁଚି। ସବୁ ବନ୍ଧୁବାନ୍ଧବ ଆସୁଛନ୍ତି ଆଉ ଯୋଉ ବହୁତ ପ୍ରକାର ଦୋଳି ପାନ ସବୁ ଖେଳ ବି ରଖିଛନ୍ତି ଛୁଆଙ୍କ ଭିତରେ ଖେଳିବେ ଆଉ ବହୁତ ବଢିଆ କରୁଚନ୍ତି ତମେ ବି ଆସିବ ମଜା କରିବା।
ସବୁ ତ ହଉଚି ବହୁତ୍ ଦୋଳି ହଉଛି ଆଉ ସବୁ ଗୋଟେ ମଜା ଖୁସି କରୁଚନ୍ତି ଗାଁରେ ସମସ୍ତେ ମିଶିକି ଆଉ।
ଓହୋ ଆମ ପାଇଁ ଦୋଳି ଅଛି ନା କେମିତି କଣ ଖେଳିବୁ ଆମ୍ କେନ ଜଣା ନାହିଁ ନା।
ହଁ ଖେଳରେ ମି ସବୁ ମ୍ୟୁଜିକ୍ ଚେୟାର ହବ। ହଁ ସବୁ ଯୋଉ ପୁଚି ହବ ସବୁ ଯୋଉ ଅଁ ଗୀତ ସଙ୍ଗ୍ ଡ୍ୟାନ୍ସ ସବୁ ହଉଛି ଯାହା ଭାଗ ନେଇପାରିବ ତମେ। ସବୁ ସମସ୍ତେ ନାଁ ଦଉଚନ୍ତି ତମେ ବି ଆସିବ। ନହେଲେ ମୁଁ ତମ ନାଁ ଦେଇଦେଇଥିବି ଖେଳିବ। ଇଞ୍ଜୟ କରିବା ରଜ।
ହଁ ଆଉ ରଜରେ ପାନ ପୁନି ଆଉ ମାନେ ଖାଇବା ସିଷ୍ଟମ ସବୁ କଣ କଣ ଅଛି?
ଭୋଜି ହଉଛି ଭୋଜି ହଉଛି ରଖି ପାନ ତ ରଖିଛନ୍ତି ଗୁପଚୁପ୍ ରଖିଛନ୍ତି ଆଇସ୍କ୍ରିମ। ଆଉ ଗୋଟେ ଦିନ ବି ଭୋଜି ରଖିଚନ୍ତି ସମସ୍ତେ ଯୋଉ ଆସୁଚନ୍ତି ସାଙ୍ଗସାଥି କି ବନ୍ଧୁବାନ୍ଧବ ସବୁ ମିଶିକି ଗୋଟେ ପ୍ଲାନ କରିଥିଲେ ଗାଁ ଲୋକ ଯେ ରଜରେ ଖାଲି ବୁଲୁଚନ୍ତି ସବୁ ଦୋଳି ଖେଳୁଛନ୍ତି ଭୋ ଗୋଟେ ଭୋଜି ଟେ କଲେ ଗୋଟେ ଖୁସି ଲାଗିବ ସମସ୍ତେ ଗୋଟେ ଜାଗାରେ ସାଙ୍ଗ ହେଇକି ଖାଇ ବିି ପାରିବେ ହୁଁ ସବୁ ଏ ଗୋଟେ ଦିନ ମଝି ଦିନ ଯୋଉ ସଂକ୍ରାନ୍ତି ଦିନ ରଖିଚନ୍ତି ଭୋଜି ହବ ଯେ ଯିଏ ବି ଆସିବ ହେଟିକି ସମସ୍ତେ ଖାଇବେ ଗୋଟେ ଏଖାଟି ବସି ଗୋଟେ ଖୁସି ଖୁସି ଲାଗିବ ସବୁ ସାଙ୍ଗ ମାନେ ଦୂରରେ ରହିଯାଉଚନ୍ତି ନା ଯେତେବେଳେ ଗାଁକୁ ଆସିବେ- ସାଙ୍ଗ ହେଇକି ଟିକେ ମିଶିବେ ଟାଇମ୍ ସ୍ପେଣ୍ଡ କରିବେ ଭଲ ଲାଗିବ ବୋଲି। ସେଥି ଆଇଁ ସବୁ ସବୁ ପ୍ଲାନିଙ୍ଗ କରିକି ଗାଁ ଲୋକ ସବୁ ସାଙ୍ଗସାଥି ଛୋଟ ଛୁଆ ବଡ଼ ଲୋକ ସବୁ ମିଶିକି ଗୋଟେ କରୁଚନ୍ତି ଆଉ ବଢିଆ ସେ ଏ ବର୍ଷ।
ହୁଁ ଆମ ପରିବାର ନେଇକି ଗଲେ ହବ ନା?
ହଁ ସମସ୍ତେ ବି ବ ତମ ପରିବାର ସାଙ୍ଗସାଥି ବନ୍ଧୁବାନ୍ଧବକୁ ବି ଡାକୁଚନ୍ତି ତମେ ବି ପରିବାର ନେଇକି ଆସିବ। ସମସ୍ତେ ମିଶିକି କଲେ ବହୁତ ଭଲ ଲାଗିବ।
ଆଉ ଆଉ କଣ ମାନେ ବୁଲାବୁଲି କୁଆଡେ ଅଛି ଯିବା ପାଇଁ?
ଆ ବୁଲା ବୁଲି ହଉଛି ଆମ ଗାଁ ପାଖରେ ଯୋଉ ଗାଁ ସବୁ ଅଛି। ସେଠିକି ସବୁ ଯାଉଛନ୍ତି ଏ ବୁଲିବା ପାଇଁ ଆଉ ଏମତି ବି ବାହାରୁକୁ ବି ଟିକେ ଦୂର ଗାଁକୁ ବି ଯାଉଛନ୍ତି ଯୋଉଁ ଗାଁରେ ଭଲ ଟିକେ ମହୋତ୍ସବ ହଉଛି। ଟିକେ ଯାଆ ବହୁତ ବଡ଼ ଆକାରରେ ହୋଉଛି ସେଇଠି ବି ସବୁ ସାଙ୍ଗସାଥିମାନେ ବୁଲିଆକୁ ଯାଉଚନ୍ତି। ଆମେ ବି ସେଇଠିକି ବୁଲିବାକୁ ଯିବା ମଜା କରିବା ଆଉ ଆଉ କଣ କଣ ସବୁ ପିଠା ବିଷୟରେ ଜାଣିଚ କୁହ?
ହୁଁ। ସୁଜି କାକାରା ସେ ମୁଆଁ ଆଉ ମତେ ମୁଆଁଟା ଭାରି ଭଲ ଲାଗେ କଣ ପାଇଁ କହିଲ? ସେ ଯୋଉ ଆଁ ତାର ଯୋଉ ସେଏ ମାନେ ମୁଆଁଟା କଣ ସଫ୍ଟ ମାନେ ଏଇ ସବୁ ଜିନିଷଟା ପୁରା ମାନେ ନରମ ଥାଏ, ତାକୁ ଖାଇବା ପାଇଁ ପୁରା ଗରମ ଗରମ ହେଇଥାଏ। ପୁରା ବଢିଆ ଲାଗେ, ଆଉ ସୁଜି କାକାରାଟା ଛାଣି ଖାଇଲେ ସେ ବି ବଢିଆ ଲାଗେ। କିନ୍ତୁ ସବୁ ପିଠାରୁ ମତେ ମୁଆଁ ପିଠାରେ ଭଲ ଲାଗେ। ଆଉ ବରା ହୁଏ, ଆଉ ଆମର ବେସିକାଲି ବହେ ପିଠା ହୁଏ। ମୁଁ ଏଇନା କହିଲେ ବହେ ପିଠା ହେଇଯିବ ସୁଜି କାକାରା ହବ, ବରା ହବ, ଇଟିଲି ହବ ସେ ଯୋଉ ମୁଆଁ ହବ ଆଉ ଆମର ରଜ ବା ଯୋଉ ରଜରେ ପନି ପାନ ପାନ ଦିଅନ୍ତି। ଆମ ପରିବାରରେ ସମୋ ସମସ୍ତେ ମିଶିକି ପାନ ଖାଉ। ବେସିକାଲି କହିବାକୁ ଗଲେ ରଜଟା ଆମ ଘରେ ମୁଁ ସେଲିବ୍ରେସନ କରେ। ମାନେ ସବୁ ସବୁ ପରିବାର ଫ୍ୟାମିଲି ମେମ୍ବରଙ୍କୁ ଡାକି ଆଉ ସେମାନଙ୍କ ସହିତ ମଜା ମସ୍ତି ଖେଳକୁୁଦ ଏଇଠୁ ଯେପର୍ଯ୍ୟ ସବୁ ଆମେ କାମ କରୁ। ଆଉ ତମର କେମିତି ମାନେ ତମେ ସିନା ତମର ରଜ ମହୋତ୍ସବ ହୁଏ ତମ ସାଙ୍ଗମାନେ ଆସନ୍ତି। କିନ୍ତୁ ମାନେ ସେମ୍ତି କୁହ ଯେମିତିକି ତମ ପରିବାରରେ ସେମତି ମାନେ ଖୁସି ହେବା ଦରକାର ନା
ଆମର ଆମ ପରିବାରରେ ସମସ୍ତେ ବାହାରେ ରୁହନ୍ତି। ଅଧା ଲୋକ ବାହାରେ ରୁହନ୍ତି ଅଧା ଗାଁ ଘରେ ରୁହନ୍ତି। ରଜରେ ସମସ୍ତେ ଏକାଠି ହୁଅନ୍ତି କାରଣ ପାଠ ପଢୁଥାଏ ଏଇଟା ଛୁଟି ଦିନିଆଟା ନା। ସମସ୍ତେ ଘରକୁ ଆସନ୍ତି ରଜରେ ଆମେ ସମସ୍ ଭାଇ ଭଉଣୀ ବଡ ବାପା ଦାଦା ଖୁଡ଼ି ସମସ୍ତେ ଏଖାଟି ହୋଉ ଏଖାଟି ହେଇକି ମାନେ ବଡ଼ ପ୍ୟାମ୍ ଫ୍ୟାମିଲି ଏଖାଟି ହେଇକି ପୁରା ଭଲସେ ସେଲିବ୍ରେସନ କରୁ, ଭୋଜି କରୁ ବୁଲିବାକୁ ସବୁ ସାଙ୍ଗ ହେଇକି ଯାଉ। ନୂଆ ଡ୍ରେସ୍ କରୁ ଉଁ ସବ୍ ବହେ ପ୍ରକାର ପିଠା ପଣା ହୁଏ ପୋଡ ପିଠା ମୁଆଁ ପିଠା ସବୁ ବୋହୁତ ପ୍ରକାର। ପିଠାପଣା ହୁଏ, ଏ ତ ସାଙ୍ଗ ହେଇକି ଖାଉ ସାଙ୍ଗ ହେଇକି ବୁଲୁ। ସବୁ କରୁ ତା ଭିତରେ ବି ଘରକୁ ଆସନ୍ତି। ସାଙ୍ଗ ସାଥି ମାନେ ଟିକେ ଅଧିକ ଭଲ ଲାଗେ ସମସ୍ତେ ଯେହେତୁ ଏତେ ଲୋକ ହେଇଯାଆନ୍ତି। ବହୁତ ଭଲ ଲାଗେ ତ ମୁଁ ବି କହୁଛି ଏଇ ବର୍ଷ ତମେ ବି ଆସ ଆମ ଘର ସାଙ୍ଗରେ ମିଶ ମିଶିକି ରଜ କରିବା ବହୁତ ମଜା ଲାଗିବ ସମସ୍ତେ ମିଶିକି କଲେ। ତ ଏଇ ବର୍ଷ ତମେ ନି ଯେମିତି ହେଲେ ଆସିବ।
ମଉସା ମାଉସୀ ଅଛନ୍ତି ନା କେମତି ଅ
ଘରେ ସମ୍ ଘରେ ସମସ୍ତେ ଅଛନ୍ତି ଏବେ ଭଲ ଅଛନ୍ତି ସମସ୍ତଙ୍କ ଦେହ ପା ଭଲ ଅଛି। ଆଉ ତମକୁ ପିଠା ସୁଝି କାକାରା ଆସି ନଥିବ କରି ମୁଁ ତମକୁ କହିଦଉଛି କେମିତି କରିବ, ଏ ବର୍ଷ ତମେ କରିକି ତମ ଘର ଲୋକ କଙ୍କୁ ଚଖେଇବ ତମ ହାତରନ୍ଧା। ସୁଜି ସୁଜି କାକାରାରେ ନଡ଼ିଆ ପୁର ଦେଲେ ଭଲ ଲାଗିବ, ଛେନା ପୁର ବି ଦେଲେ ଭଲ ଲାଗିବ। ସୁଜି କାକାରା ସୁଜି ଆଣିବ। ସୁଜିକି ଜନ୍ତା ହବ, ତାପରେ ଚିନି ପଡ଼ିବ। ସେଇଟା ତାପରେ ଗଡା ହବ ନଡ଼ିଆ ପୁର ନହେଲେ ଛେନା ପୁର ଟା ବେଶୀ ଭଲ ଲାଗେ ଛେନା ପୁର ନଡ଼ିଆ ପୁର ତାକୁ ଉଁ ଯ ଦେଇକି ତାକୁ ଛାଣିକି ଏ ବର୍ଷ ତମେ ନିଜେ କରିକି ସମସ୍ତିଙ୍କି ଖାଇବାକୁ ଦବ, ଘର ଲୋକଙ୍କୁ ତ ବେଶୀ ବଢିଆ ଲାଗିବ।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହୁଁ ଘରେ ଜେଜେ ବାପା ଜେଜେ ମା ଆ ମୋ ଆଈ ଆସିଛନ୍ତି। ଆଉ ମୋ ଭାଇ ଭଉଣୀ ଭଉଣୀ ଆସିଛନ୍ତି ଆଉ ବେଶୀ କାଲି ଆଈ ଆସିଛନ୍ତି ମାାଇ ମୋର ଭାରି ପସନ୍ଦ କାରଣ ସେ ବହୁତ ମାନେ ପୁରୁଣା କାଳିଆ ଗୀତ ଠୁ ଆରମ୍ଭ କରି ଗପ ପର୍ଯ୍ୟନ୍ତ ମତେ ଶୁଣଉଛନ୍ତି ମତେ ଭାରି ଭଲ ଲାଗୁଛି ତମକୁ ଭଲ ଲାଗନାଇଁ ତମ ଜେଜେ
ମତେ ବହୁତ ମତେ ବି ବହୁତ ଭଲ ଲାଗନ୍ତି ଜେଜେମା ଆଈ ଅଜା ଏମାନଙ୍କ ଗୋଟେ ମାନେ ଏମାନଙ୍କୁ ହରଇ ଦେେଲେ ଆଉ ପାଇବାର ଖୁସି ମାନେ ଏମାନଙ୍କଠି ଗୋଟେ ଅଲଗା ଭଲ ପାଇବା ଥାଏ ତାଙ୍କ ସ୍ନେହ ତାଙ୍କ ଭଲ ପାଇବା ମୋର ତ ଆଇ ନାହାନ୍ତି କିନ୍ତୁ ତ ଜେଜେ ମାଙ୍କଠୁ ମୁଁ ଜେଜେବାପାଙ୍କଠୁ ସ୍ନେହ ପାଇଛି ମୋତେ ବହୁତ ଭଲ ଲାଗେ ଯାହା ହଉ ତମ ଆଈ ଆସିଛନ୍ତି ରଜରେ ତମକୁ ବହୁତ ଭଲ ଲାଗିବ ତମ ଆାଇ ତମ ପାଖରେ ରହିବି ମିଶିକି ରଜା କରିବ
ହଁ ମୋ ଆଈ ରଜପାନ ବି ମୋତେ ମାନେ ଭାଙ୍ଗିକି ଦିଅନ୍ତି ବହୁତ ବହୁତ ଜିନିଷ କେମିତି ମାନେ କେମିତି କରାଯାଏ କେମିତି ପାନଟି କଣ କଣ ସବୁ ମସଲା ପଡେ ସବୁ ଜିନିଷ ମତେ ବତେଇ ଦଉଛନ୍ତି ମୁଁ ଯେବେ ବିି ଦେଖାବି ତମ ସେ ତ ନିହାତି ପାନ ତମକୁ ଦିବି
ହଁ ହଁ ଯାହା ହଉ ତମ ଆଈ ଆସିଛନ୍ତି ତମକୁ ସବୁ କଥା ଶିଖେଇ ଦଉଛନ୍ତି ବହୁତ ବଢିଆ ମିଶିକି ଭଲ ଭଲ ଜିନିଷ କର ଆଉ ରଜରେ ସମସ୍ତଙ୍କୁ ଖୁଆଇବାକୁ ଦିଅ ତାପରେ ଆଇଙ୍ଗ ଦେହ କେମିତି ଅଛି
ହଁ ଦେହ ଆଈଙ୍କ ଦେହ ଟିକେ ଜର ଥଣ୍ଡା ହେଇଥିଲା ଏବେ ସେ ଟିକେ ମେଡିସିନ ଫେଡିସିନ ଖାଇଲାଡୁ ଟିକେ ଭଲ ଅଛି ଆଉ ଆମ ଘରକୁ ଆସିଲାଠୁ ମୁଁ ତ ତାଙ୍କର ସବୁ ଜିନିଷ କୋର ନଉଛି ଆଉ ତାଙ୍କ ଯତ୍ନ ନଉଛି ଠିକ ସେ ଖାଇବା ପିଇବାଠୁ ଆରମ୍ଭ କରି ମେଡିସିନ ପର୍ଯ୍ୟନ୍ତ ସବୁ ଜିନିଷ ଠିକ ଟାଇମ ରେ ଦଉଛି
ଭଲ କଥା ଯେହେତୁ ତାଙ୍କର ବୟସ ହେଇଗଲାଣି ତାଙ୍କର ଏବେ ଯତ୍ନ ନ ନେଲେ ତାଙ୍କ ଦେହ ପୁରା ଖରାପ ହେଇଯିବ ତ ତମ ଘର ଯାହା ହଉ ତମ ଆଈ ତମ ଘରକୁ ଆସିଛ ତମେ ତାଙ୍କ ଯତ୍ନ ନେଇ ପାରୁଛ ବହୁତ ବଢିଆ କଥା ମୋର ତ ଆଇନାହାନ୍ତି ନହେଲେ ସିଏ ବି ଆସିଥାନ୍ତେ ରଜରେ ଆମ ସାଙ୍ଗରେ ସାମିଲ ହେଇଥାନ୍ତେ ବହୁତ ବଢ଼ିଆ ଲାଗିଥାନ୍ତା ଯା ହଉ ତମ ଆଇକି ଧରିକି ଆସିବ ମିଶିକି ଆମେ ରଜ କରିବା ବହୁତ ମଜା କରିବା କାରଣ ଆଈଅ ଯାହା ବୟସ ହେଇଗଲାଣି ନା ସେମାନେ ଆଜି ଅଛନ୍ତି କାଲିକି ନଥିବେ ଯେତେ ଦିନ ବି ଥାଆନ୍ତୁ ଆମ ସାଙ୍ଗରେ ରହିକି ରୁହନ୍ତୁ ଆଉ ସବୁ କଥା ଆମେ ତାଙ୍କଠୁ ଶିଖିଥାାର ଯିବା ଉ ଯାହା ଆଇ ଯା ଧରିକି ସମସ୍ତଙ୍କୁ ପରିବାରଙ୍କୁ ଧରିକି ଆସିବ ଏ ବର୍ଷ ରଜମହସମ ମିଶିକି କରିବା ସବୁବେଳେ ତ ଆମେ ଆମ ଫ୍ୟାମିଲି ସାଙ୍ଗରେ କରୁଛେ ସାଙ୍ଗସାଥି ନୂଆ ନୂଆ ସାଙ୍ଗସାଥିଙ୍କ ସାଙ୍ଗରେ କରିବା ମିଶ ସେିଆ ବଢିଆ ଲାଗିବ ଆମକୁ ଆଉ କଣ ରୋଷେଇ ହେଇଛି ଆଜି
ଆଜି ଆମର ମୁଁ ଡାଲମା କରିଛି ଆଉ ଭଜା କରୁଛି ଆଳୁ ଭଜା କରୁଛି ପୋଟଳ ଭଜା କରୁଛି ଆଉ ଖଟା ବି କରିଚି, ଟମାଟୋ ଖଟା କରିଚି। ଆଉ ଅରୁଆ ଭାତ କରିଚି ତା ସହିତ ଉସୁନା ଭାତ ମଧ୍ୟ କରିଚି। ରୁଟି ବି କରିଚି କାରଣ ଯିଏ ଯୋଉଟା ପସନ୍ଦ ଖାଇପାରିବେ। ଆଉ ତମର କଣ ହେଇଚି?
ହ ହଉଚି ନା ଖରାପ ଦିନ ତ ମସଲା ଜିନିଷ ଖାଇବାକୁ କେହି ପସନ୍ଦ କରୁନାହାନ୍ତି। ମୁଁ ବି କହିଲି ଦେହ ପାଇଁ ଭଲ ହବ। ସେଥିପାଇଁ ଆଜି ରୁଟି ଆଉ ସନ୍ତୁଳା ହେଇଚି ହଲକା ଖାଦ୍ୟ।
ହୁଁ ହୁଁ।
ଆଉ କଣ କୁଅ? ଆଉ କଣ ଦେହପା
ଦେହ ପା ଭଲ ନାହିଁ ଟିକେ ଯୋଉ ଖରାରେ ଯୋଉ ଖରା ହଉଚି ବୁଲି ଟିକେ କାମ ପଡୁ ଚି ବାହାରେ ବୁଲିବାକୁ ପଡ଼ୁଚି ବୁଲିଲା ବେଳକୁ ଦେହ ପା ଖରାପ ହେଇଯାଇଚି ବୋହୁତ। ତ ଭାବୁଚୁ ଟିକେ ରଜ ବେଳକୁ କମି ଗଲେ ଟିକେ ମଜା ମସ୍ତ କରିବା। ରଜଉଳକୁ ଯଦି ଦେହ ଖରାପ ହେଇଯିବ ନା ଭଲ ଲାଗିବନି। ତ ଦେହ ଟିକେ ଖରାପ ହେଇଯାଇଚି ଏବେ ଆଉ ଆଉ ତମେ ଦେହକୁ କୁଆଡ଼େ ବୁଲ ନା ଖରାରେ ପୁରା ରୁହ ରଜ ବେଳୁ ଆସିବ ମଜାମସ୍ତି କରିଆ ଆଉ
ହଉ ଠିକ ଅଛି ରଜ ସମର